ହ୍ୟାଲୋ।
ହଁ କୁହ କୁହ। ହ୍ୟାଲୋ।
ମୁଁ କହୁଛିି ଆମର ବର୍ଷକ ବାର ମାସ ଆମର ଡାଲି।
ଓ ହୋ। ହଁ ମୋତେ ବି ମାନେ ଟିକେ ଭେରାଇଟି ଡାଲି ଯେ କିନ୍ତୁ ଟିକେ ଆଇଁଷ ଫାଇଁସ ହେଲେ ମତେ ଡାଲି ଏତେ ଭଲ ଲାଗେନି, ପଛେ ଝୋଳ ଗୋଳେଇକି ଖାଅ ଆଉ ଡାଲି ମତେ ଗୋଳେଇ ଖାଇଆକୁ ଭଲ ଲାଗେନି।
ମୁଁ ତ ଏମିତି ବି ଡାଲି ଖାଏନି ସେ ଆଙ୍କର ସବୁବେଳେ ଡାଲି ବାବାଙ୍କର ଆଙ୍କର ଡେଲି ଡାଲିଟା ନହେଲେ ହବନି।
ଓ ଆଉ ଟିକେ ମତେ ତର କାରୀ ଫରକାରୀ ଭେଣ୍ଡି ତରକାରୀ ହେଲା ଛୁଇଁ ତରକାରୀ ହେଲା ଏଇସବୁ ତ ରକାରୀ ହେଲେ ମୋତେ ଟିକେ ଭଲ ଲାଗେ ଭାତରେ ଖାଇବାକୁ ଆଉ ଅହରହ ଡାଲି
ଏତେ ବି ଭଲ ଲାଗେ ମାମା ବି ଆମେ ତ ଏମିତି ଡାଲି ଖାନ୍ତିନି କିନ୍ତୁ ଆମ ଡାଲି ଟା ଏ ଦି ଜଣଙ୍କର ନିହାତି ଦରକାର।
ହୁଁ।
ବିନା ଡାଲିରେ କେହି ଖାଇପାରିବେନି। ମାମା କଣ। ଡାଲି ଟା ଶିଖିଥିଲା ନା କଣ ଛୁଆବେଳୁ ସବୁବେଳେ ଡ଼ାଲି
ଶାଶୁ ଘରେ କିନ୍ତୁ ସମସ୍ତଙ୍କ ପସନ୍ଦରେ ରାନ୍ଧିବାକୁ ପଡ଼ିବ ଆଉ ଯିଏ ଯେମିତି ଖାଇବ ଭେରାଇଟି ମନେ ରଖି ମନେ ରଖିକିରି ଆଉ। ଆଉ ଚା ଚାଟା ତ ପ୍ରାୟ ବୋଧେ ସମସ୍ତଙ୍କ ଘରେ ହଉଥିବ।
ହଁ ଚା ଟା ମୁଁ ଚା କେବେ କରେନି। ବାବା ଆମର କରନ୍ତି ବାବା ଆମେ ଉଠିଲା ବେଳକୁ ହୁଁ ଚା ଟା ମୁଁ ଉଠିଲା ବେଳକୁ ତ ବାବା ଚା କରିଦେଇଥିବେ।
ଓ ଯାହଉ ଏତେ ଭଲ ଯେ କରିଦଉଛନ୍ତି।
ମୁଁ କେତେବେଳେ ଆଜି ପର୍ଯ୍ୟନ୍ତ ଆସିଲିଣି ଦଶ ବର୍ଷ ହେଲାଣି ମୁଁ କେବେ ଚାହା କରିନି।
ହୁଁ ଆଉ
ବାବା ଚା ଆମେ ଉଠିଲା ବେଳୁ ମାନେ ସମ ଆମେ ପା ମୁଁ ଉଠିଲା ସାଢେ ପାଞ୍ଚଟା ବାବା ତା ଆଗରୁୁ ଉଠି ଯାଇଥିବେ ଉଠିକି ପାଣି ଗରମ କରି ନିଜେ ପିଇ ଗର୍ଗଲିଙ୍ଗ କରି ଚା କରି ଫୁଲ ତୋଳିକି ଆଣିକି ଏକ୍ସରସାଇଜ୍ କରୁଥିବେ।
ବୟସ୍କ ଲୋକମାନଙ୍କୁ ବୋଧେ ରାତିରେ ନିଦ
ନିଦ ହୁଏନି ହଁ ହଁ ସେ ଚାରଟା ରୁ ଉଠିକି ପୁରା ଏପଟ ସେପଟ ହଉଥିବେ। କିନ୍ତୁ ମାମା ତାଙ୍କର ଉଠିଲା ବେଳକୁ ଟିକେ ବ୍ରସ୍ ବ୍ରସ୍ କରିକି ବାବା ତାପରେ ଚା ପାଣି ଗରମ ପାଣି ଦେବେ।
ଯେ ମୋ ଜେଜେମା ଯେତେବେଳେ ଥିଲା ସେତିକି ବେଳେ ଆମେ ତ ଛୋଟ ଛୋଟ ହେଇଥିଲୁ ସେ ଚା ରାତି ହେବ କି ନାହିଁ ତାକୁ ଆଉ ନିଦ ହେବନି ସେ ଉଠିକି ବସିଥିବ।
ହୁଁ ସେ ବା। ବାବା ଆମର ଉଠିକି କାମ କରୁଥିବେ ମାମା ତାଙ୍କର ଛଅଟା ସାଢ଼େ ଛଅ ଟା। ରେ ଉଠି ଯାଆନ୍ତି। କିନ୍ତୁ ମାମା ଉଠିବେ ବ୍ରଶ କରିବେ ବାବା ଆଣି କି ଗରମ ପାଣି ଦେବେ ଗରମ ପାଣି ଦେବେ ପିଇବା ପାଇଁ। ଏ ପାଣି ଦେଇ ସାରିଲା ପରେ ଚା ଆଣିକି ଦେବେ ଚାହା ପିଇବା ପାଇଁ।
ହଁ ଯାହାହଉ ଏତେ ଏତେ କାମ କରିଦିଅନ୍ତି ସେଇଠି ହାଲକା ହେଇଯାଏ କାମ।
ହଁ ତାପରେ ସିଏ ଉଠିଲେ ତାଙ୍କୁ ଫେରେ ଦେବେ ଚା ପିଇବା ପାଇଁ ମୋର ଚା ଡ୍ୟୁଟି ଟା ବିଲକୁଲ ବି ନାଇଁ।
ମତେ ଭି ଦେ ଚାହା ବନାଇବା ଟା କଣ ପାଇଁ ଏତେ ରିସ୍କ୍ ପଡେନି ଏଠି ଆ ମୋ ସ୍ୱାମୀ ଏତେ ଖାଆନ୍ତିନି। ଶାଶୁ ଶଶୁର ମୋ ଶାଶୁଙ୍କର ବହୁତ ପସନ୍ଦ ଚା ଟା। ତାଙ୍କର ଚା ଆଉ କ୍ଷୀର ଚା ସେ ଅମୁଲ ଚା ହରିଆ ଖାଇବେନି।
ହୁଁ ହୁଁ ହୁଁ।
ଆଉ ସିଏ କିନ୍ତୁ ଚା ହେଲେ ଏଇ ଯେଉଁ ଓଷା ବ୍ରତ ଧନ୍ୟ ହେଲା ଆ ନହେଲେ ଶୁଦ୍ଧି କ୍ରାମ କିଛି ହେଲା ଯେଉଁଦିନ ସୁଧି ଯେଉଁଟା ହେଇଥିବ ଯେଉଁଦିନ ମରିବେ ଲୋକ। ମରନ୍ତି ମାନେ ଡେଥ ଯୋଉଦିନ ହବ ସେଇଦିନ ତ ମାନେ ଜଳଖିଆ ଫଳିଖିଆ ଏତେ ଖାଆନ୍ତିନି ନା। ଜଳି ଖିଆ ଖାଉ ଖାଉ ଯାଇଁକି କେତେବେଳ ହେଇଯିବ। ତ ତାଙ୍କର ଯଦି ଚା ଫା ହେଇଗୁଣା କିଏ ବନେଇକି ଦେଇଦେଲା, ନିଜେ ତ ଘରେ ଆଉ ବନେଇ ପାରିବନି ଯେହେତୁ ଇଏ ହେଇନି। କିଏ ଯଦି ଦୋକାନୀରୁ କିଏ କିଏ ଆଣିକି ଏମିତି ପଡ଼ୋଶୀ କିଏ ଆଣିକି ଦେଇଦେଲା ତାହେଲେ ସେ ଚା ପିଇ ପିଇକିରି ସେଇୟାକୁ ରହିଯିବେ। ହଁ। ଓଷା ବ୍ରତ ବି ଓଷା ବ୍ରତରେ ବି ସିଏ ମାନେ ଆମେ କଣ ଅଲଗା ଜିନିଷ ଓଷାରେ ତ ଆମେ ଅଲଗା ଜିନିଷ ଖାଇବାନି ନା। କିନ୍ତୁ ଚା ଟା ତ ପି ଚା ଟା ତ ପିଇ ହବ।
ଚା, ପାନ ଏରା ତ ସବୁ ଖାଇ ହୁଏ।
ସିଏ ସେ ଚା ପିଇ ପିଇକି ତାଙ୍କୁ ରହିଯିବେ। ମୋତେ ଯିଏ ମ ତୋ ଓଷାବ୍ରତ ହେଲେ ମୋତେ ଭାରି ଟେନସନ୍ ମୁଁ କଣ କରିବି।
ଆରେ ନା ସତରେ ମାନେ ତମେ ଏମିତି ଯଦି କୋଉ ଇଏ ରେ ରହିଯିବ। କିନ୍ତୁ ଓଷାରେ କାଇଁ ବେଶୀ ଭୋକ ହୁଏ। ମୁଁ ମତେ କାଇଁ ଭୋକ ହୁଏ କାଇଁ ବେଶୀ।
ଏଇ ବର୍ଷ ସାବିତ୍ରୀ କଥା କହୁଚି ମୁଁ ଯୋଉଠି ରୁହେ ମୁଁ ମୋର ଅ ମନ୍ଦିର ପଳାଏ। ମୁଁ ଯାଇକି ପୂଜା କରିଦେଇକି ପଳେଇ ଆସେ। ସିଏ ମୁଁ ଥରିଆ ଘରକୁ ପଳେଇଥିଲି ଆଉ ଘରେ ସେଠି କଣ ହୁଏ ଟିକେ ଲେଟ୍ ହେଇଯାଏ। ତଥାପି ସନ୍ଧ୍ୟା ପାଖାପାଖି ହେଇ ଏ ମାନେ ଦିନ ସାରା ତମେ ଉପାସ ଥିବ। ଆ ସାବିତ୍ରୀ ତ ନ ସରିଲା ଯାଏ ତ ତମେ
ତମେ ପାଣି ପିଇ ପାରିବନି କିଛି କରିବନି ହଁ।
ମୁଁ ତା ପୂର୍ବରୁ ଘରେ କହିଲି କି ନା ତମେ ବ୍ରାହ୍ମଣକୁ ଡାକିବ ନହେଲେ ମୁଁ ମୋର ମନ୍ଦିରକୁ ପଳେଇବି ଯାଇ ପୂଜା କରିଦେଇ ଆସିବି।
ପୂଜା କରିଦେଇ କି ଆସିବ। ହଁ ସତକଥା।
କହିଲେ କି ନା ଆମେ ବ୍ରାହ୍ମଣକୁ ଶୀଘ୍ର ଡାକିଦବା ଆଠଟା ନଅଟା ଭିତରେ ତମେ ସବୁ ଛୁଆ ବି ପୂଜା କାମ ସାରିଦବ ପୂଜା କରିଦବା ମୋତେ ଆଠଟା ନଅଟାରେ କହିଚନ୍ତି ମୁଁ ସବୁ କାମ କରିକିରି ଫାଙ୍କାରେ ବସିଚି। ଦେଖିଲା ବେଳକୁ ସେମାନେ ବ୍ରାହ୍ମଣକୁ ଡାକିନାହାନ୍ତି ବ୍ରାହ୍ମଣ ହଲି ଝୁଲିକି ଯାଇକି ଏଗାରଟା ବେଳକୁ ଆସିଲା। ମୋ ମୁଣ୍ଡ ସେତେବେଳେ କୁ ଗରମ ହେଇଗଲାଣି। ଅବ୍ୟ ଅବଶ୍ୟ ହଁ ସ୍ୱାମୀ ପାଇଁ କରିବ ଯେ ସେ ତମ ଦେହ ପା ଟା ଟିକେ ଭଲ ଥିଲେ ସିନା ତମେ କରିବ।
ଦେହଁ ଦେହ ମେନ୍ କଥା ଆଗେ ନା। ମୁଁ ତ ପ୍ରାୟ ଯେତିକି ଓଷା କରୁଚି ସବୁ ଖାଇ ପିକି କରୁଚି ଏଥର। ମୋର ଦେହ
ହୁଁ, ମୁଁ ସେଇଥିପାଇଁ ଓପାସ ଏତେ କରିପାରେନି। ମୁଁ କରି କରିିକି ଏଇ ସାବିତ୍ରୀ କରେ। ଆଉ ଜନ୍ମାଷ୍ଟମୀ ଟାରେ କରେ କିନ୍ତୁ ଅରୁଆ ଖାଇଦିଏ। ପିଲା ଛୁଆ ହେଲା ପରେ ଆଉ ତମେ ତ ଏତେ ସେ ସମ୍ଭାଳି ପାରିବନୁ ଛୁଆ ତ
ହଁ ସେ ଯାହେଲେ କ୍ଷୀର ଖାଇଲେ ବି ତ ଆଉ ରହିପାରିବାନି ନା।
ତମେ ଆଉ କେତେ କାମ କରିବ। ନିଜକୁ ମୋର ଏମିତି ଥରେ ଦି ଥର ହେଇଚି। ଏଇ ବର୍ଷ କି ଆର ବର୍ଷ ଜାଗରରେ ମୁଁ ସେମତି କାଷ୍ଟା କରିବି ବୋଲି ଭାବିଲି ଆଉ କହିଲି କିଛି ଖାଇବିନି ଇଏ କରିବିନି। ଯେମିତି ବାରଟା ହେଇଚି ଏ ଛୁଆ ପଛରେ ଧଉଡା ଧାପଡା ହେଇକି ମୋର ତ ମୁଣ୍ଡ ବୁଲେଇଲା ଆଉ।
ହଁ ହଁ ହେଥୀରେ ମୁଣ୍ଡ ବୁଲାଏ ନା। କାହିଁକି ନା ଛୁଆ ଖାଆନ୍ତି ବି। କ୍ଷୀର ଖାଇବେ। ତାପରେ ବହୁତ ୱିକ୍ ଲାଗେ ସେ ଟାଇମ୍ ରେ।
ଆଉ ଜାଗରରେ ଗୋଟେ ଶାଗୁର ଶାଗୁର ବନେଇକି ଖାଆନ୍ତିନି କି?
ହୁଁ ହୁଁ।
ଶାଗୁ ଭିଜେଇକି ଫଳମୂଳ ପ
ଫଳମୂଳ ପକେଇକି ସରବତ କରିକି ପିଅନ୍ତି। ସେ କଣ କରିକି ଖା
ମତେ ସେଟା ଭଲ ଲାଗେନି। ମୁଁ ଗୋଟେ ଭିଡିଓ ଫିଡିଓ ଦେଖି ମୁଁ କହିଲି ଏଇଗୁଡା ତ ଲୋକ ଖାଇକି ରହୁଛନ୍ତି ମୁଁ ରହିଯିବି ଆଉ ମୁଁ ଭିଜେଇ ଦେଇଛି ଶାଗୁ ପୁରା କଷିଏ ଭିଜେଇ ଦେଇଛି
ଯାଉଛି
ହ ମୋତେ ଭଲ ନ ଲାଗିବାକୁ ମୁଁ ଭାବିଛି ହଁ ସମସ୍ତେ
କଂସେ ବୋଧେ ବେଶୀ ମାନେ ଏତିକି ଭିଜିଲେ ବୋଧେ ଜାଣି ପାରିଲନି ତାର କ୍ଵାଣ୍ଟି କେତେ ଆଉ
ମୁଁ କେବେ କରିନି ନା କେବେ ଖାଇନି ତ ମୁଁ ଭାବିଲି ଏତିକି ହେଇଯିବ ବ
ହେଇଯିବ ବୋଧେ ଆଉ
ସିଏ ଫୁଲିକି ବହୁତ ହେଇଗଲା ତାକୁ ମୁଁ ଆଉ ମୁଁ ଯେତେବେଳେ ବନେଇଲି ସିଏ ତ ମୋତେ ଭଲ ଲାଗିଲାନି ତାକୁ ଫିଙ୍ଗିଲି ଲାଷ୍ଟକୁ କଣ କଲି ରୁଟି ଫୁଟି କରିକି ଖାଇଲି ଆଉ ମୁଁ କହିଲି ନା ଏମିତି ହେଲେ ଆଉ ମୋ ସ୍ୱାମୀ ଆସିବା ପୂର୍ବରୁ ଆମେ ମାଆଛୁଆ ପଡ଼ିଥିବୁ ଏଠି। ସେଇଆକୁ ଆଉ
ଇଏ କରିଦେଲେଣିି ସାଗୁ ଯୋଉ କଣ କଉଥିଲ କଣଇନା ମନେ ପଡିଲାନି ଶାଗ ସାଗୁ କ୍ଷୀରି କରିଦେଲନି କ୍ଷୀର ପକେଇକି।
ତା ଆଗରେ ହଁ ମୁଁ ଯେଉଁ ଥରେ ମଲ କୁ ଯାଇଥିଲି ଦୋକାନ କୁ ଯାଇଥିଲି ସେମିତି ଥରେ କହୁଥିଲେ ଶାଗ କଣ ପାଇଁ ନବ। ଛୁଆ ଖାଇବା ପାଇଁ ଖିରି ପାଇଁ ଏମିତି କହୁଥିଲେ ମୁଁ କହିଲି କ୍ଷୀରି ଏଥିରେ ହୁଏ ମୁଁ ତ ଜାଣିନଥିଲି ଏଥିରେ କ୍ଷୀରି ହୁଏ।
ଭିଜିଲା ପରେ କ୍ଷୀର ଯେମିତି ପାଏସ କରାଯାଏନି କି ସେମତି ପୁରା ଫୁ ଫୁଟିଯିବ ତାପରେ ଭଲେଇକି ଫୁଟିଗଲା ରୁ ଅମୁଲ ଫମୁଲ ନେଇଦେବ ଯେମିତି
ମାନେ ଯୋଉ ଚାଉଳ କ୍ଷିରି ଟା ଯେମିତି ହୁଏ ତାକୁ ଚାଉଳ ବଦଳରେ ଶାଗୁଟା ଦବ ଆଉ।
ହଁ ସେ ଗୋଟେ ଭିଜି ଦେଇଥିବ ଚାଉଳ ଟା ଟିକେ ସିଝିବା ପାଇଁ ଟାଇମ ଲାଗ ଇଏ କିନ୍ତୁ ପଡ଼ିଲା ପରେ ଟ୍ରାନ୍ସପାରେଣ୍ଟ କଲର ହେଇଗଲା ହେଇଗଲା। ଜେଲି ଟାଇପ ର ହେଇଯିବ ହେଇଗଲେ ହଁ ହେଇଗଲେ ଟିକେ ଟିକେ ଠିକ୍ ହେଇଯିବ ତାପରେ ଥଣ୍ଡା ହେଇଗଲା ପରେ ଭଲ ଲାଗିବ ଖାଇବା ପାଇଁ। ସେମିତି କାଜୁ ଫାଜୁ ଯାହା ପକେଇବା କଥା ପକେଇଦବ ଭଲ ଲାଗିବ।
ମତେ ସେବେ କହୁଥିଲେ ମୁଁ ବି ୟୁଟ୍ୟୁବ ରେ ଆଉ ଦେଖିବି ବୋଲି ମୁଁ କହିଲି। ହଁ ବନେଇବି ବନେଇି ବୋଲି ମୁଁ ତ ଆହୁରି ଗୋଟେ ଅଳସୁଆ।
ଆରେ ନା କେହି ଫା ପାଖରେ ନଥିଲେ ନା ଅଳସୁଆ ଲାଗେ ଆଉ କିଏ ଥିଲେ ହଁ ଯେ କରିବା ଏକୁଟିଆ କଣ କରି ଖାଇବା ଏଇ ହେଲା କ
ନା ମୁଡ ଥିବ ଯଦି ମୋର ଇଚ୍ଛା ଯଦି ଥିବ ହଁ ଏଇଟା ବନେଇବାର ଅଛି ମୁଁ ସବୁ କରିଯିବି ଆଉ ଯଦି ଇଚ୍ଛା ନଥିବ ହେ ପଢିଛି ତ ପଢି ଥାଉ ଉ ଏଁ ହୁଁ ମାନେ ଇଚ୍ଛା ଥିବ ଆଦି ଆଜି ଘର ଫର ସବୁ ସଫା କରିବି ଏଟା କରିବି ସେ ଏଟା କରିବି କରି ଯିବି ଯେମିତି ହଁ ଇଚ୍ଛା ନ ଥିଲେ ହେ ସେ ଜିନିଷ ପଡିଥାଉ ବାସନ ଯଦି ପଡୁ ଏୟୀ ଟାଇପ ର ଗ ଘରେ ରହିଲେ କଣ ଏଇ ସମସ୍ତେ ଅଛନ୍ତି ତ ସେଟା ଜଣେ କିଏ କରିଦେଲା ସେଟା କରିଦେଲା ହେଇଯାଏ। ହାଲକା ଲାଗେ ଏଠି ଟିକେ ଏମିତି ୟେ ଆଉ ନିଜ ମନମାନି ଆଉ
ମନମାନି
ହଁ ହେଲେ ବି ଟିକେ ଇଚ୍ଛା ହୁଏ ଏଟା ସେଟା ସଫାସଫି କରିବି କି ଙ୍କ କରିବି ଙ୍କ କରିବା ତମର ତାହେଲେ ଆଜି ମାଛ ଇଏ ଆଉ ମୁଁ
ହଁ ଭଜାବି ହେଇଛି ମିକ୍ସ ଭଜା ହେଇଛି ଆଜି। ରୁଟି ଖାଇଥିଲି ମୁଁ ହଁ ହ ଏଇ ଜ ଜହ୍ନି ହଁ ହଁଁ। ସେ ବାବା କରେ ଟିକେ ଭ
କେଇକି କରିଦିଏ ଆମ ଘରେ କିଏ କେମିତି କ ଖାଇଦେବେ ମୋ ସ୍ଵାମୀ କୁ କୁ ପରିବା ଏଟା ସେଟା ଖାଇବା ଭା ଖୁଆଇବାଟା ବହୁତ ମୁସ୍କିଲ୍।
ଆରେ ମୋ ହଜବାଣ୍ଡ ବି ସେମ ଜିନିଷ ମାନେ ଟାଙ୍କୁ ଏରା ପରିବା ଜିନିଷ ପସନ୍ଦ ନୁଏ ମତେ ଟେ ଲାଗେ। ଏ ସମସ୍ତେ ହୁଅନ୍ତି ପୁଅ ପିଲାଙ୍କ ରନା ପସନ୍ଦ ନୁହେଁ ନା ପରିବା ଜିନିଷଟା ତାଙ୍କ ସବୁ ସେଲେକ୍ଟିବ ଜିନିଷ ତାଙ୍କୁ ଗରମ ଗରମ ଭାଜିକି ଦବ ଖାଇବେ ଘାଣ୍ଟିଆ ଗୁଳିଆ ଖାଇବେନି।
ଆମ ଘରେ ଏମ୍ କଣ ନା ରୁଟିଟା ତମେ ଆଗୁଆ ବନେଇକି ରଖିଲେ ତାଙ୍କୁ ଭାରି ମୁସ୍କିଲକ କବେ ଏଫାକରେ ରୁଟି ବନାହେଉଥିବ ଜଣେ ବନଉଥିବ ସେଫାକରେ ବୁଅ ଜଣେ ଖାଉଥିବ ଇଏ ଖାଲି ଗୋଟେ ହୋଟେଲ ଯେମିତି ଦୁଅ ଇଏ ଗୋଟେ ସର୍ଭ କରିବାକୁ ଜଣେ ଲୋକ ଥିବେ। ହଁ ଜଣେ ଦବା ନବା ପାଇଁ ଥିବେ ସେମତି ହିଁ ଗୋଟେ ଲୋ କୋଥିବ ଯେ ଏଫାକରେ ଜଣେ ବନଉଥିବ ଏଫାକରେ ଜଣେ ଦଉଥିବ ସେମତି ଖାଇବାକୁ ଭଲ।
ଉ ହୁଁ ମ୍।
ମୁଁ ବେଳେବେଳେ ଚିଡ଼ିକି କୁଏ ନିଆଁ ଗୁଳା କୁ ଆଣିକି ଖାଇଦ
ନିଆଁ ନ ନହେଲେ ସେ ଚୁଲି ଉପରେ ଭଷିକି ନିଜେ ନିଜେ ଗୋଟେ ସେକୁ ଥାଅ ଖାଉଥାଅ ନା କଣ?
ଆଉ କଣ ମାନେ ଏଇ ଖରା ଗରମରେ ଗୋଟେ ଶୀତ ଦିନ ଗୋଟେ ଚଳିବ ହଁ ନିଆଁ ପାଖରେ ବସି ତିକୀ ଜଣେ କରିପାରିବ ହେଲ୍ ହେଲେ ବି ଶୀତ ଦିନେ ଚିଡା ଲାଗି ଥିବ ମାନେ ଆ ବନେଇ ବନେଇକରି ଚିଡା ଲାଗିବ। ଆ ବନେଇକି ରଖିଦେଲେ ଗୋଟେ ଚଳିବ।
କରେ ନା କରିକି ରଖିଦେଇଥାଏ ସେ ଖାଇଲା ବେଳକୁ ଫେରେ ଥରେ ସେକିକି ତାଙ୍କୁ ଦେଇଦିଏ।
ଇ ହି ହି ଡବଲ ସେକା ନା ହା ହା ଭଲ ଆଉ।
ଆଉ ମୁଁ ସାଙ୍ଗେ ସାଙ୍ଗେ ଫେରେ ବେଲିକି ସାଙ୍ଗେ ସାଙ୍ଗେ କରିଓ ପିଠା ଯୌନ ମାମା ଭୋଜି ମୁଁ କହେ ମାମା ଜମା ପ କାନ୍ଦୁନି ଏଇନା ମତେ ଭାରି କଷ୍ଟ ଇଏ ଆସିବେ ଏଗାରଟା ସାଢେ ଦଶଟା ରୁ ଧଇ ଧୁଆ ହେଲାବେଳକୁ ଏଗାରଟା ଏ କହିବ ମତେ ଗୋଟେ ଗୋଟେ କରିକି ଦେ ମୁଁ ଖାଇବି ମାମା ଯେତେବେଳେ ପିଠା କରି ମୁଁ ଡରି
ହୁଁ ହୁଁ ଆ ରଜରେ ଆଉ କଣ ସବୁ ପିଠାପଣା କରିଥିଲ?
ଉ ମାମା ପୋଡପିଠା କରିଥିଲେ ଉ ଯୋଉ କଢେଇରେ କଣ ତ କରନ୍ତି ଯୋଉ କରିଥିଲେ ପୋଡପିଠା ଜନ୍ତା ପୋଡପିଠା ଆଉ ବରା ଏମତି ସବୁ ହେଇଥିଲା।
ଆମେ ରଜରେ ଗୋଟେ ଜାଗାକୁ ବୁଲିଆ ଯାଇଥିଲୁ ସେଠି ପୋଡପିଠା ବିକ କ୍ରି ହଉଥିଲା ଏମିତି ହେଲା।
ହୁଁ ହୁଁ।
ଏଠି ମୋ ଆମ ସେ ପାଖାପାଖି ଗୋଟେ ସ୍ତ୍ରୀ ଲୋକ ସେ ସେଠି ତା ଛୁଆଟା ମାଗିଲା କି ମୁଁ ପୋଡ଼ପିଠା ସେଇଠୁ କିଣିକି ଖାଇବି କି ଅଲଗା ସବୁ କଣ ଥିଲା। ସେଇଠୁ ସେ କହିଲା ଆଉ ପୋଡ଼ପିଠା ମୁଁ ଘରେ ବନେଇଚି ନ ଖାଇକି ଏଠି ଆସିକି କିଣିକି ଖାଇବୁ ସେଠି ମା ହା ଆ ସତ କଥା ସେଟା ଛୁଆ ମାନଙ୍କର କଣ ଦୋ କାନ ଦେଖିଲା ମାନେ ଆମେ ହେଁଟା ସେଟା କିଣିକି ଖାଇବୁ ଏଟା ଯୋଉଟା ହେଲେ ପଇସା ଦିିଅ ତାପରେ ସିଏ ତାପରେ ସେ ସ୍ତ୍ରୀ ଲୋକ କହୁଚି ଆଉ ମୋର କଣ ହାତ ଗୋଡ ନାହିଁ ମୁଁ ପିଠା ବନେଇକି ଖାଇ ପାରିବିନି ଏଇଠି କିଣିକି ଖା
ଉଁ।
ସତ କଥା। ଆଉ ପିଠାପଣା ଯିଏ ବନେଇ ନ ପାରିଲା ସେ ତାର କିଣିକି ଖାଇବ।
ଖାଇବା ଆଉ ଯିଏ କରି ଶିଖିଛି ସେ କାହିଁକି ଖାଇବ ଯେ?
ହଁ।
ଏଇ ଛୁଆରା ବି ସେଇଭଳିଆ ଘରେ ହେଇଥିବ ଖାଇବେନି ତାଙ୍କୁ ଭଲ ଲାଗିବନି ତାଙ୍କୁ ସବୁ ବାହାର ଯାଇଁ ଲୋକଙ୍କ ଜିନିଷଉରା ସବୁ ଭଲଲାଗେ ଖାଇବା ପାଇଁ।
ହୁଁ।
ତମେ ଯେତେ ଖେଳଣା ଆଣିକି ତାଙ୍କୁ ଦିଅ ତାଙ୍କ ମନ ଯିବନି। ଯଦି ଆଉ ଗଟେ ଛୁଆ କହିବ ଏଇ ଖେଳନାଟେ ଖେଳତେ ମାମା ମୋର କାଇଁ ଏମିତିଆ ଗୋଟେ ଖେଳଣା ଆଣିଲନି?
ମୋର ତ ଛୁଆଟା ଗୋଟେ ଗୋଟେ ସେମତି ହୋଉଛି ଏତେ ଖେଳନା ରଖିଥିବି ମୁଁ ଆ ତାର ଯୋଉ ପାଖରେ ସାଙ୍ଗ ଗୋଟେ ପୁରା ଡିଟୋ ଡିଟୋ ବ୍ୟାଟ୍ ଦିଇ ଜଣଙ୍କର ଏକା ଅଛି ତାର ଖାଲି ସେ ବ୍ୟାଟଟାରେ ଷ୍ଟିକର୍ ନାହିଁ ମାନେ ଗୋଟେ ଷ୍ଟିକରଟେ ସେଟାରେ ଲାଗିଚି ସେଟାରେ ତାର ଷ୍ଟିକର୍ ନାଇଁ ଆର ସେ ସେ ସି ସି ଷ୍ଟିକରଟା ଲାଗିଚି। କିନ୍ତୁ କଲର୍ ସେମ୍ ଡିଜାଇନ୍ ସେମ୍ ସବୁ ସେମ୍। ଉଁ ସିଏ ଖାଲି ଯେବେବି ଧରିବ ତାରି ହିଁ ବ୍ୟାଟ୍ ଧରିବ ମାନେ ଯମା